କଣ କରୁଚନ୍ତି?
ହଁ ନମସ୍କାର। ହ ହଁ। ଆମେ କିଏ ସେ ଯୋଉ ଆମର ପଢା ଟେବୁଲ ଟାକୁ ସଫ ସୁତୁରା କରୁଥିଲୁ। ପଳିଆ ହେଇକି ପଡିଥିଲା ତ ତାକୁ ସଫା ସୁତୁରା କରିବାକୁ ପଡୁଥିଲା। ତାପରେ ରୋଷେଇ କରିବାର ଅଛି।
ତମେ ରୋଷେଇ କରିବ?
ସେ ସାହାଯ୍ୟ କରିବ।
ଆଚ୍ଛା କଣ ରୋଷେଇ ଆଜି ହବ କି?
ତ କିଛି ସାଧା ତ ହବ ଜାଣେ କଣ ହବ ହଁ କହିଲ ଲାଗିଛି ଆଳୁ ଚୋପା ଛଡେଇ ଆକୁ
ଆଚ୍ଛା ଆଚ୍ଛା ଆପଣ ତ ମୋ ସହିତ କ ଯାଉଛନ୍ତି ଆପଣ ପୁଣି ଚୋପା କେତେ ଛଡେ ମାମା ଗାଳି କରିବେନି ତ।
ନାଇଁ ଆମେ ଦଶ ମିନିଟ ପରେ ଚୋପା ଛଡେଇବୁ କଇଚୁ।
ଆଛା ଆଉ ଘରେ ସବୁ ଭଲ ଅଛନ୍ତି? ଆଉ ଆପଣ ହଁ ଆମ ଘରେ ସବୁ ଭଲ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଗୋଟେ ଭାଇ ଅଛି ଗୋଟେ ବାବା ଅଛନ୍ତି ଆଉ ମୁଁ ଗୋଟେ ଅଛି।
ଆଜ୍ଞା ଆଜ୍ଞା ଆଛା। ଆମ ଘରେ ବି ପୁରା ହ ଏ କା ଆମ ଘରେ ବି ସେମତି ମୁଁ ନାଇଁ ମୋର ବି ଗୋଟେ ମାମା ଗୋ ଟେ ବାବା ଆଉ ମୋ ଭାଇ ଗୋଟେ ମୁଁ।
ପୁରା ମାନେ ତମେ ପୁରା ପରିବାର ରହୁଚ ହଁ ଗୋଟେ ସାରି। ନାଇଁ ଆମ ଅଲଗା ଅଲଗା ଘରେ ରହୁଚୁ। ମୁଁ ଏବେ ଶୋଇବା ଘରେ ଅଛି। ଆଉ କିଛି ବାହାରେ ଅଛନ୍ତି ଆଉ କିଛି ଛାତରେ ଉଠୁଛନ୍ତି।
ଆ ନାଇଁ ନାଇ। ଆମ ଘରେ ବି ନା କେହି ନା ମୁଁ ଏବେ ଘରେ ଏକା ଅଛି ମୋ ଘରେ ସବୁ ବାହାରେ ଅଛନ୍ତି।
ଆ ହଁ। ହ ହଁ। ନାଇ ଆଜି ଆମର ସ୍କୁଲ ର ପାଖାନା କେତେଟା ମନେ ପଳିବ ତ ବହୁତ ଇଚ୍ଛା ହେଲା ଗାଇବାକୁ ଗାଇ ଦେଇଥିଲୁ ତାପରେ ସ୍ଵାଧୀନତା। ଦିବସ ବିସିରେ ମନ କରଛି।
ସ୍ଵାଧୀନତା ଦିବସ ହଁ ସ୍କୁଲ ରେ ସ୍ଵାଧୀନତା ଦିବସ ଗୁଡାକ ବଢିଆ ଲାଗେ ଆମକୁ ସେ ସମୟରେ ଯୋଉ ଆମକୁ ବୁନ୍ଦି ଲଡୁ ତାପରେ ବୁଲି ଯାଇକି ବୁଲି ଆସୁ।
ସେଇ ଜିନିଷଟା ହିଁ ସବୁଠୁ ଭଲଟାଲ
ଆପଣ ତ ଦି ତିନି ଥର ବୁନ୍ଦି ଲଡୁ ନେଇ ଆସୁଥିବେ ନା।
ଥୋଇ ଥାଏ ତ ମୁ ରିକ ନଅଟା ଦଶଟା ବେଳକୁ ଯାଇକି ବନ୍ଦ ଲଡୁ ଖାଇକି ଆସିବ।
ସେତେବେଳକୁ ସ୍କୁଲରେ ଆପଣ ଙ୍କୁ ଏଣ୍ଟ୍ରି ଯାଆନ୍ତି।
ହୁଁ ସେ ମିଳିଯାଏ ଜାତୀୟ ପତକା
ଆପଣ କହିବେ ମୁଁ ବାହାରୁ ଆସିଛିଉ ଏବେ ଆପଣ ମିଶି ଯାଇ ଆଉ ବାହାରେ ସ୍କୁଲ ବାହାରେ ଯଉ ସମସ୍ତେ ବୁଲୁଥାନ୍ତି।
ହଁ ହଁ ସେଲ୍ ସାଲ ଲାଇନ ମଜୁର ଛଡେଇ ଥାଏ। ସାଙ୍ଗକୁ ବୁନ୍ଦି ଲଡୁ ଟିକେ ଦେଇଦିଏ କମିଶନ ତା ପରେ
ନା ଆପଣଙ୍କର ବଢିଆ ଆଉ।
ଆମର ବହୁତ ବଢିଆ।
ହଁ ଭଲ ଆପଣଙ୍କର ସବୁ ସାଙ୍ଗ ମାନେ ମିତ୍ର ଗୁଡା ବହୁତ ଭଲ ଭଲ।
ଏତେ ଭଲ ମିତ୍ର ନ ମିଳିଲେ ହିଁ ଭଲ।
ଉଁ ହୁଁ ହୁଁ ଆଚ୍ଛା ଆଉ ଆପଣଙ୍କ ମାମା ଏଇନା କଣ କରୁଛନ୍ତି।
ଆମ ମାମା ଏଇନା ଆମ ବାବାଙ୍କ ସହ କଥା ହେଉଛନ୍ତି।
ଓହୋ ଆଉ ଆପଣଙ୍କ ଭାଇ।
ମୋ ଭାଇ ତା ଖେଳନା ସହ ସବୁ ଖେଳୁଛି।
ସିଏ ଏବେବି ଖେଳନା ସହିତ ଖେଳୁଛନ୍ତି।
ହଁ ସେ ବହୁତ ବଡ ମାଚ୍ୟର ମ୍ୟାଚର ଟାଇପ ର ପର୍ସନ।
ଆଛା ଆଉ ଆପଣଙ୍କ ଭାଇ ମୋ ବିଷୟରେ କିଛି ପଚାରୁନାହାନ୍ତି!
ନା ଆପଣ ତାକୁ ଘରେ ରହିବାର ଅଧିକାର ଅଛି ଡର ଭୟ
ଆପଣଙ୍କୁ କିଏ ଦେଖ କି ଡରିବ କହିଲେ ଆପଣ ଏମିତି ଛୁଆ ଭଳିଆ ଦେଖା ଯାଉଛନ୍ତି।
ଏହାର ଉତ୍ତରରେ ମୁଁ ଧନ୍ୟବାଦ ଦେବି। ହୁଁ।
ଆଛା।
ଆଉ ଆପଣଙ୍କର ଜିମ୍ କ କଥା କଣ ହେଲା?
ଜିମ୍ ମଧ୍ୟ ଚାଲିଛି ମଝିରେ ଦେହ ଖରାପ ହେତୁ ଜିମ୍ ବନ୍ଦ।
ଏବେ ଯାଉଛନ୍ତି ନା ଏବେ ଯାଉନାହାନ୍ତି?
ହଁ ନାଇଁ ଏବେ ଘରୋଇ
କଣ କହିଲେ?
ଘରୋଇ ଜିମ ଘରୋଇ ଜିମ୍ ଘରେ ହିଁ ରହୁଛୁ।
ଘରେ କଣ କରୁଛନ୍ତି ଆପଣ?
ନର୍ମାଲ ପୁସ ଅପ, ପୁଲ ଅପ।
ଆପଣ ଥାଉ ଥାଉ ଆପଣ ଟିକେ ବନ୍ଦ କରିଦିଅନ୍ତୁ। ଆପଣ ହ ହଁ ଆପଣ ଆଉ ହଁ କୁହନ୍ତୁ ଆଉ ଆଜି ଆପଣଙ୍କୁ କଣ ରୋଷେଇ କରି କରି ଆସିଛି କହିଲେ?
ଆମକୁ ଭାତ କରି ଆସିଛି, ପାଣି ଗରମ କରି ଆସୁଛି, ମ୍ୟାଗି ବନେଇ ଆସିଛି, ଆ
ପାସ୍ତା ବନେଇବା ଶିଖୁନାହାନ୍ତି ବହୁତ ସହଜ।
ଜଣା ଅଛି ଚାଉମିନ ବନେଇ ଆସେ।
ମୁଁ ଆପଣଙ୍କୁ ଟିକେ କହିବି କି ପାସ୍ ତାର ରେସିପି କହିବି?
ହଁ ନିଶ୍ଚୟ କହିଲ କାହିଁକି ନୁହଁ।
ହଁଁ ହଁ ଆପଣଙ୍କୁ ତାହେଲେ ମୁଁ କହୁଛି ପାସ୍ତା ବନେଇବା ପାଇଁ ପ୍ରଥମେ କଣ କରିବେ ଆପଣ ନା ଆପଣ ଗୋଟେ କାମ କରିବେ ପାଣି କୁ ଗରମ କରିବେ ଯେମିତି ମ୍ୟାଗି ପାଇଁ ଗରମ କରିବେ।
ଆଚ୍ଛା ଆଚ୍ଛା ଏମିତିକି।
ଆଜ୍ଞା। ତାପରେ ଆ ଆପଣ ନାଇଁ ନାଇଁ ହଁ ତା ଦେହରେ ଆପଣ ପାସ ତା ଗୁଡାକ ପକେଇକି ଟିକେ ସିଝେଇ ଦେବେ। ତାପରେ ତାକୁ ଛାଣି ନେବେ, ଲୁଣ ପକେଇବେ ନ ପକେଇବେ ଆପଣଙ୍କ ଉପରେ ସେଟା ନିର୍ଭର କରେ। ତାହାପରେ ଆପ୍ ଆପଣ କଣ କରିବେ ନା ଛାଣି ନେବେ ତାକୁ।
ହଁ ଛାଣିକି ପାଖେରେ ପାଖେରେ
ନାଇଁ ନାଇଁ ଗୋଟେ ଗିନାରେ ରଖିବେ। ତାପରେ ଆପଣ ଯୋଉ ଗୋଟେ ଆମର କଣ କରିବେ କହିଲେ ଆପଣ ପିଆଜ ଆଉ ଆପଣଙ୍କୁ ଯାହା ଯାହା ପକ୍ କେଆର ଅଛି। ଭେଜିଟେବଲ ପାସ୍ତା ଆପଣଙ୍କୁ ହଁ ହଁ ଟମାଟୋ ତାପରେ କ୍ୟାପ୍ସିକମ୍ ଗାଜର ଏଇ ସବୁ ପକେଇ ପାରିବେ ଆପଣ। ପକେଇକି ତେ ତାକୁ ଆଗ ପ୍ର ପ୍ରଥମେ ପିଆଜ ପକେଇକି ଭାଜିଦେବେ। ତା ଦେହରେ ଟମାଟ ପକେଇବେ। ଆଗ କରେଇରେ ସେ ଗୋଟେ ତେଲ ପକେଇକ୍ କି ଭାଜିଦେବେ।
ହଁ ହଁ ବୁଝିଗଲି।
ତାପ୍ ପରେ ତାକୁ ତା ଦେହରେ ତାକୁ ସବୁ ବୁ ବୁ ଯେତେବେଳେ ପରିବା ଗୁଡାକ ଭାଜି ହେଇଯିବ ସେଥିରେ ପାସ୍ତାଟାକୁ ପକେଇଦେବେ। ନାଇଁ ନାଇଁ ବ ପରିବା ଗୁଡା ଯେତେବେଳେ ଭାଜୁଥିବେ ତା ଦେହରେ ପାସ୍ ତା ମସଲା। ପକେଇବେ ଆଉ ଟିକେ ମ୍ୟାଗି ମସଲା ପକେଇଦେବେ। ଆଉ ଯୋଉ ଟିକେ କଣ କହିଲେ ଆମର ଅମ୍ ଆଉ ଟିକେ ଲଙ୍କାଗୁଣ୍ଡ ହଳଦ୍ ହଳଦୀ ପକେଇବେନି ଲଙ୍କାଗୁଣ୍ଡ ପକ୍ କେଇବେ ଲୁଣ ପକେଇବେ ସବୁ ହଁ ସ୍ଵାଦ ଅନୁସାରେ ଲୁଣ। ସ୍ୱାଦ ଅନୁସାରେ ଲ ଙ୍କାଗୁଣ୍ଡ ସବୁ ପ କି ଦେଇକି ତାପରେ ଯାଇକି ଲା ପୁରା ଶେଷକୁ ଅ ପକେଇଦେବେ ପାସ୍ତା ଟା ତାପରେ ଅଳ୍ପ ସମୟ ଟିକେ ଗ୍ୟାସର ଚୁଲାରେ ବସେଇ ଦେଇକି ବାହାର କରିଦେବେ ହେଇଯିବ ଆଉ ଆପଣଙ୍କ ପାସ୍ତା ଆଉ।
ଆଛା ତାପରେ ଟମାଟୋସସ୍ ପକାହବ। ଚିଲିସସ୍ ପକାହବ। ସୋୟାସସ୍ ପକାହବ।
ସେଗୁଡାକ ଆପଣଙ୍କ ଉପରେ ନିର୍ଭର କରେ। ଆପ୍ ଉଁ କେତେ ଜଣଙ୍କୁ ପସନ୍ଦ କେତେ ଜଣଙ୍କୁ ପସନ୍ଦ ନୁହଁ, ମତେ ପସନ୍ଦ ନୁହଁ ସେଇ ସବୁ ଖାଇବାକୁ, ମୁଁ ଖାଲି ଖାଏ ତ ଖାଲି ପସନ୍ଦ ଆପଣଙ୍କୁ ଯେମିତି ପସନ୍ଦ ଆପଣ ଖାଇବେ ଆଉ କଣ?
ତାପରେ ଥାଳିରା କଣ୍ଟା ଚାମଚରେ।
ହଁ, କଣ୍ଟା ଚାମଚ ନେଇକି ଖାଇଦେବେ ତା ଉପରେ ତାକୁ।
ମୁଁ ନର୍ମାଲ ହଁ, ଟିକେ ବିଦେଶୀ ପିଇଲେ ହବ।
ଆଛା ଆଉ ଆପ୍ ଆପଣ, ଆଜି କଲେଜରେ କଣ କଲେ?
କଲେଜରେ ଆମ ମାଗଣା ନିଆଁ ଖେଳିଲୁ, ତାପରେ କିଛି ସମୟ ତଳେ ଲୁଡୋ ଖେଳିଲୁ। କ୍ୟାରମ ଖେଳିଲୁ।
କଲେଜରେ ଅଛି ଥୁଆ ହେଇଛି ନା କଣ ସେଗୁଡା ସବୁ?
ଆଜ୍ଞା ଆଜ୍ଞା ଚେସ୍ ବି ଖେଳୁ।
ହଁ, ଆପଣଙ୍କ କହୁଥିଲେ ବା ଆପଣଙ୍କ ଯୋଉ ପୁଅ ପିଲାଙ୍କରୁ ମାନେ ଯୋଉ ଥାଏ ଆପଣଙ୍କର ରୁମ୍ ସେଇଥିରେ ଥାଏ ନା?
ନା, ଆମର ଖେଳ ଘର ଗୋଟେ ଅଲଗା ଅଛି।
ଆରେ ତମ କଲେଜ ତ ବହୁତ ବଢିଆ। ଆମ କଲେଜରେ ତ ସେଇ ସବୁ ନାଇଁ!
ନାଇଁ ଭଲ ହେଇଛି ତଳ ଆଡୁ ଟିକେ ଆଡଭାନ୍ସ ତ
ଆପଣ ଟିକେ କଥାର ପ୍ରୟୋଗ ଟିକେ ଭଲ ଭାବରେ କରନ୍ତୁ।
ଆଜ୍ଞା, ତ କଲେଜରେ
ମୁଁ ଭାବୁଛି ଆପଣ ଆପଣଙ୍କ ସାଙ୍ଗ ସହିତ କଥା ହଉଥିଲେ କେମିତି କଥା ହେଇଥାନ୍ତେ?
ଆମେ ଆମ ସାଙ୍ଗ ସବୁ ଭଲସେ କଥା ହେଇଥାନ୍ତୁ, ଆମ ସାଙ୍ଗ ସବୁ ବହୁତ ଭଲ ପିଲା ତ ଭଲ ପିଲାଙ୍କ ସହ ଭଲ ହିଁ ବିହେବ କରାହବ।
ଆଉ ମୁଁ ଭଲ ପିଲା ନୁହଁ ନା?
ଆଜ୍ଞା, ଆପଣ ତାଙ୍କଠୁ ଖରାପ ପିଲା ସେ ଟିକେ ଅଧିକ ଭଲପିଲା।
ଆପଣ ମତେ ଏମତି କହିଲେ ନା ହଉ ମୁଁ ଆପଣଙ୍କ ସହିତ ଆଉ କଥା ହେବିନି।
ଆପଣ ଟିକେ ସେଇଗୁଡା ହଁ।
ହୋଇ ଆମ ଆପଣଙ୍କର କୋଉ ଖାଦ୍ୟ ଟା ବହୁତ ସେ ହୁଏ।
ମାନେ ମୁଁ ବନେଇପାରେ ପଚାରୁଛନ୍ତି? ମୁଁ ଯାହା ବି ବନାଏ ବହୁତ ବହୁତ ବଢିଆ ଲାଗେ।
ତା ମଧ୍ୟରୁ କୋଉଟା ସବୁଠୁ
ମତେ ଲାଗେ କି ଅ ପାସ୍ତା।
ଅତି ସୁନ୍ଦର। ଅଭିଗନ୍ତ।
ଓ ପାସ୍ତା ଚାଉମିିନ ସବୁ ତ ମୁଁ ଭଲ କରେ ଆଉ।
ଆଚ୍ଛା ଆଚ୍ଛା। ହଁ। ସର୍ବଗୁଣ ସମ।
ହଁ ମତେ ସମସ୍ତେ ସେଇଆ କୁହନ୍ତି ମୁଁ ସର୍ବଗୁଣ ସମ୍ପନ୍ନ। ଆଚ୍ଛା ହଉ ମତେ ନିଦ ଲାଗିଲାଣି ତମେ କଲ ଟା ରଖିଦିଅ।